ହାଲୋ।
ହାଲୋ ହଁ ଦିଦି ନମସ୍କାର।
ମା ଭଲରେ ଥା।
ଭଲ ଅଛ କି ନାଇଁ?
ଆସିଲୁ କି?
ହଁ ଏବେ ଆସି ଥିଲି ଫୁଲୁ
ଫୁଲବାଣୀ କେବେ ଆସିଲୁ?
ହଁ ଏବେ ଆସିଲି ଯେ ବଡ ମାଇଁଙ୍କ ଘରେ ଅଛି, ମାଇଁ କହିଲେ ଝିଅ ଏଇଠି ଓହ୍ଲାଇବୁ ଖାଇ ପିଇକି ଯିବୁ। ତ ସେଇ ସୁଗା ଗେଲୁ ଆମେ ସବୁ ରହିଗଲୁ ମାଇଁଙ୍କର ଅଫିସ ଅଛି ତ ମାଇଁ ଆଉ ଆଈ ସବୁ ପଳେ ଆଁ। କାହାକୁ?
ବେ।
ହଁ ବା ଦିଦି ଅ ପାଣି ଦେଖ ପାଣି ଆଡେ ଫୁଲବାଣୀ ସେଠାର ପାଣି ପୁଣି ବର୍ଷା କେମ ତ ସିଡା। ବର୍ଷା ନାହିଁ ବୋଲି।
ଏ ମା ବର୍ଷା ଚାର ଦିନି ଚାରଦିନି ହେଲା ନା ଖଜୁରୀ ପୋଡା ଖରା ହେଇନେ ଏପଟେ କିଏ ବିଲ ବର୍ଷା ହଉନେଇ ଖଜୁରୀ ପଡା ରୁଲିକିନା।
ମେ କାଲି ମେ-ମେଘୁଆ ପାଗ ହେଇ ସିଏ କହିଲେ ବାପା କାଲ ଖାଲି ତ ରଝ ରଝ ବର୍ଷା। ହେଲା।
ଏ ମେଘୁଆ ପାଗ ନାଇଁ ରଜ ରଜ ଇଆଡେ ବି ବର୍ ଡ୍ରେନେ ସୁଖୁ ସୁଖୁ ନାଇଁ ପାଣି। ହେଲେ ଗୋଟେ ଲଗାତର ଆଠ ବର୍ଷା ହଉଚି, ନାଇଁ ଲୋ ଝିଅ ଗାଧେଇନି ତା।
ହଁ ଦିଦି ସେମ୍ ସେ
ଗାଧେଇକି ଖାଇଲୁଣି।
ଓହୋ ମୁଁ
ଏହିଟା ଏବେ ଯିଏ ଡାଉନଲୋଡ କରିବ ହବ ନାଇଁ କି? ଜିଅ।
ନା। ହଁ ନା। ସମସ୍ୟା ଟା କୁହନି ନା ନଥିଲା।
ମୁଁ ତାକୁ ପଟେଇଲି ଯେ ମୁଁ ତାକୁ ପଟେଇଲି ଯେ ହଁ ମାରିଲା ଯେ ହେଲେ ନାନା ହବନି ଖାଡାହବ ହଁ।
ତ ସେଇଦିନୁ ମୁଁ ବି ଜବରଦସ୍ତ କରିକି ଗଙ୍ଗାରୁ କଲି ବୁନ ସେ ର ହ
ସେ
ଏ ଫୁଲଣୀ ଟିକେ ଛାଡିଛି ଏବେ ସକାଳୁ ସିରିଅସ ହେଲା ହେଲା ହେଲା ଏବେ ଛାଡିଛି ଟିକେ।
ନାଁ ନେଟୱର୍କ ପ୍ରୋବ୍ଲେମ ହଉଚି ଏତିପାଇଁ। ନିହାତି ସକାଳୁ ହୁଲେଲ। ଯେ ସେତିକି ଜୋରରେ ନାହିଁ ଏଇ ଦି ଦିନ ତିନି ଦିନ ଯେମିତି ବର ଚାଲ ସେମତି ନାଇଁ।
ନାଁହିଁ।
ଖାଇକି ଆଇଲୁ ସକାଳୁ ସେଠୁ। କଣ ଖାଇକି ଆଇଲୁ ସେଠୁ ବଲେ।
ହାଲ ଅ
ହୁଁ ଉଁ।
ଛେନା ବିସ୍କୁଟ ଖାଇଲୁ। ତମେ କଣ ଖାଇଚ? ଉଁ।
ସିଝା ଖାଇଛି ସିଝା ସିଝା।
ବଢିଆ ବଢିଆ।
ହୁଁ ବଢିଆ ବଢିଆ ନା ଏବେ ଯ ଦେହ ଖରାପ ହେଇଥିଲା ଆ ଆ ମାସେ। ାଇବା ବଟି ଭଣ୍ଡ ବା ସଜନା ଶାଗ। ଆ
ହଁ ହଁ ଭଜ ହଁ ହଁ ଲାଲ ଦେବି। ହୁଁ ହୁଁ ହୁଁ ଟ୍ରନିଂ।
ହ
ହ
ହ ଆ ଆ ସେ ତଛ ହାଲୋ।